ହାଲୋ।
ଆଜ୍ଞା ଆଜ୍ଞା ଦିଦି ନମସ୍କାର।
ହଁ ନମସ୍କାର ଭଲ ଅଛ?
ଆଜ୍ଞା।
ହଁ ହଁ ମୁଁ ଭଲ ଅ ଅଛି ଆଉ କଣ କରୁଥିଲ ଏବେ?
ଆଁ ନାଇଁ କିଛି ନାଇଁ ଗୋଟେ ସାଙ୍ଗ ସହିତ କଥା ହୋଉଥିଲି ତାର ବାହାଘର ଅଛି ଆଗକୁ ତ
ଓହୋ ହୋ ହ
ଆଜ୍ଞା।
ଯିବେ ବାହାଘରକୁ ଯିବେ ନା କଣ?
ଆଜ୍ଞା ଯିବି ବୋଲି ତ କଥା ହୋଉଥିଲି ତା ସହିତ ଯେ ସେ ପଚାରୁଥିଲା ମାନେ ବାହାଘର ଆଗରୁ ଟିକେ ଝିଅମାନେ ସଜବାଜ ହୁଅନ୍ତି ନା ମାନେ ନେ ନିଜ ପାଇଁ ଟିକେ।
ହଁ ହଁ ଟାଇମ୍ କାଢିବା ହଁ ଇଏରେ କଣ ମାନେ ସବୁ କିଣାକିଣି ସ ସରଲାଣି ତାଙ୍କର?
ଆ ସିଏ ତାର କଣ ସବୁ ଶାଢୀ କଣ ସବୁ ଯାଇକି ସିଏ ସବୁ କିଣିଥିଲେ ଯେହେତୁ ହେଇ ସମ୍ବଲପୁର ଉଁ ତାକୁ ଟିକେ ପସନ୍ଦ ସେଇ ସମ୍ବଲପୁର ଶାଢୀ ଟିକେ ତ ସେଇ କହୁ ଥିଲା ସେ ବିଷୟରେ କିଛି ମାନେ କିଣିଛି ଆଉ
ଆଚ୍ଛା।
ଆଜ୍ଞା।
ହଁ ହଁ ହଁ ସମ୍ବଲପୁରୀ ଶାଢୀ ତ ଏବେ ଭଲ ଯେ ସମ୍ବଲପୁରରେ ତ କେତେ ଭେରାଇଟି ଆସଛି ସମ୍ବଲପୁରୀ ବୋମକେଇ ସମ୍ବଲପୁରୀ ପଷାପାଲି ଏମତି ବୋହୁତ ସାରା ଆସ ଚି ଯେ ସେଠି ବେଶୀ କଷ୍ଟଲି ଅଛି ସେ ଶାଢ଼ୀଗୁଡ଼ା ଟିକେ କଷ୍ଟଲି। ହେଲେ ଆସି ତମେ ଯାଇଥିଲ ଦେଖିଲ ଶାଢୀ ସବୁ?
ଉଁ ନା ମୁଁ ତ ଯାଇନେଇ ଯେହେତୁ ସେ ଟିକେ ଦୂରରେ ରହୁଚି ତ ସିଏ ମୋତେ ସବୁ ଫଟୋ ପଠେଇଥିଲା ଯେ ଦେଖୋଉଥୁଲା ମାନେ ସେ ହଳଦୀରେ କୋଉଟା ପିନ୍ଧିବ ବାହା
ଆଚ୍ଛା ଆଚ୍ଛା ହୁଁ। ଅହଁ ହଁ ହଁ ତମ ସାଙ୍ଗ? ନା ତମ କ୍ଲାସମେଟ୍ ସେ। ମାନେ ଅ-ଅ ମି ସେ ପଡୁଥିଲା ନାଇଁ କି?
ଆଜ୍ଞା।
ଆଉ ତାଙ୍କ ମେହେନ୍ଦୀ! ମେହେନ୍ଦୀରୁ ଡାକିଛନ୍ତି ତମକୁ ନା କଣ?
ଆଜ୍ଞା, ସେ ଆଗରୁ ଡାକିଚ, ମାନେ ଭଲ ସାଙ୍ଗ ଟା ତ କହିଲା ଟିକେ ଜଲଦି ଆସିବୁ ବୋଲି ଯେ। ଆଜ୍ଞା।
ହଁ ହଁ ହଁ। ଭଲ ହେଲା ଯିବ କୋଉଠି ତାଙ୍କର ମାନେ କୋଉଠି ମ୍ୟାରେଜ ଠିକ୍ ହେଇଛି କି?
ତାଙ୍କର ସେ ତାଙ୍କ ଏରିଆରେ ହିଁ ଠିକ୍ ହେଇଛି ମାନେ ତାଙ୍କ ପାଖାପାଖି ଏରିଆରେ ସେ କହୁଥିଲା। ତ ସେ ମତେ କହୁଥିଲା କି ଆଉ କେମିତି କଣ ଟିକେ ମାନେ ସଜବାଜ, ଯେମିତି ମାନେ ଟିକେ ତାର ମାନେ ଆମର ଯେମିତି ସ
ଆଛା ଆଛା ହଁ। ସେଇଟା ହଁନି ପାର୍ଲର୍ ଗଲେ ବି ତ ସେ, ଆଜିକାଲି କିଛି ମାନେ ଦି ମେକଅପ୍ ନେବାର ଅଛି। ଯଦିି ପାର୍ଲର୍ ବି ଯାଇଁକି ବି କରି ପାରିବେ ନାଇଁ ତ ଘରେ, ଯଦି କିଛି ତାଙ୍କର ମୁହଁରେ ଯଦି ମାନେ କିଛି ଯଦି ଆ ମାନେ ପିମ୍ପଲ୍ସ ବଗେରା ହୋଇଯାଉଥିବ କହିଲେ, ମାନେ ପିମ୍ପଲ୍ସ ପିମ୍ପଲ୍ସ ହେଇଯାଏ ନା, ଜଣ ଜଣଙ୍କର କି କିଛି ଯାଏନି। କେମିକାଲ୍ସ ମାନେ କସ୍ମେଟିକ୍ସ ଯାଏନି, କହିଲେ ଆମେ ଘରେ ଯାହା ମାନେ ଏମତି ହଳଦୀ ବେସନ ଯାହା ଆମେ ୟୁଜ କରୁଛେ, ସେଇଟା କଲେ ଟିକେ ଭଲ ହେଇଥାନ୍ତା। ହଁ,
ଆଜ୍ଞା, ତାପରେ ମ-ମତ ଏତେ ବି ସିଏ ପଚାରୁ ଥିଲା ଯେ, ମୁଁ ତ କହିଲି ମୁଁ ଏମିତି କିଛି ମାନେ ବାହାରେ ଯିମିତି ସବୁ ମିଳେେଇକି ମାନେ ପାର୍ଲର ତ ମୁଁ ଯାଏନି। ମାନେ ମତେ ଟିକେ ଏତେ ମାନେ ନିଜ ନିଜର ଅ ମାନେ ମୁହଁ ଉପରେ ସେମିତି ମାନେ ଟିକେ ମତେ ଭଲ ଲାଗେନି। ବାହାର ଜିନି ସେ କିଛି ବ୍ୟବହାର କରିବାକୁ। ତ ମୁଁ କଣ କରେ ଟିକେ ରାତିରେ ବେସନ, ହଳଦୀ ଆଉ ଚନ୍ଦନ ଟିକେ ମି ମିଶେଇକି ମାନେ, ରାତିରେ ଲଗେଇକି ଶୋଇପଡେ।
ଆଚ୍ଛା ଆଛା, ହଁ ସେଇଟା ତ ଭଲ। ସେଟା ତ ଆମର ମାନେ କଣ ଆମ ମାଁ ଆମର ଜେଜେମା ଅମଳରୁ ସେଇଟା ହେଇଆସୁ ଛିନା। ତ ସେଇଟା ସବୁଠୁ ଭଲ ଜିନିଷ। ତା ମାନେ କଣ? ନାଚୁରାଲ ଜିନଷ ଟା। ସେଟା କିଛି ମୁହ କ୍ଷତି କରିବନି। ସେଟା ଭଲ। ସେଟା ମୁହଁ ଭଲ ମାନେ ଆସ୍ତେ ଆସ୍ତେ ଗ୍ଲୋ କରିବ। ଭଲ ସେଟା। କିନ୍ତୁ ଆଜ କାଲି କାହା ପାଖରେ ବେଶୀ ଟାଇମ ନାହିଁ ନା। ସେଥିପାଇଁ ସେମାନେ ପାର୍ଲର ପଳଉଚନ୍ତି। ଟିକେ ଜଲଦି ସବୁ ହେଇଯିବ ବୋଲି ଆଉ।
ଆଜ୍ଞା, ଆଉ ତାପରେ ବି ସେ କହିଲା କି ଯେ, ଆଉ କଣ ଯେମିତି ମାନେ ଟିକେ ଏମତି ସ୍କ୍ରବ କରିବା ପାଇଁ, ଯେମିତି ଆମର ସବୁ ମାନେ ଫେସ ରେ ମାନେ ଆମ ମୁହଁ ଜାକାରେ ସବୁ ଦାନା ଦାନା ଭଳିଆ ହେଇଯାଏ ନା। ହଁ ତ ସେ ସବୁ ପାଇଁ ବି ସେ କହୁଥିଲା ଯେ। ମୁଁ କ ଲି ମାନେ କଫି ଯଦି ଅଛି, କଫି ପାଉଡର ଟାକୁ ଆଉ ଟିକେ ସେଇ ମାନେ-ଏ ମହୁ ଟା ମିଶେଇକି ଟିକେ, ଏମିତି ମାନେ ଘଷିଲେ ମୁହଁ ଉପରେ ଟିକେ ମାନେ ସଫା ଲାଗେ। ମୁଟା। ହୁଁ
ହଁ କଫିରେ ମହୁ ବି ଲଗେଇଲେ ହବ। ମୁଁ କଫିରେ ଚିନି ବି-ଇ କରି କି ଲଗାଇଲେ ବି ହବ ଚିନି ପକେଇକି। ସେଇଟା ଟିକେ ଇଏ କଲେ ନହେଲେ ତ ଟମାଟର ମାନେ, ଆମେ ଯେଉଁଟା ଖାଉଛୁ ଟମାଟ ସେଇଟା ଟମାଟୋରେ ନହେଲେ, ମାନେ କଫି ପାଉଡ଼ର ପକେଇକି ସେଇଟା ବି ମୁହଁରେ ଟମାଟୋଟା ଘଷିଲେ ବି ସେଇଟା ବି ଭଲ।
ଆଜ୍ଞା, ଆଉ ତାପରେ ଯେମିତି ମାନେ ଏ ଯେ ଆମର ସବୁ ଏତେ ସୁନ୍ଦର ଚେହେରା ପାଇଁ ଯେମିତି ଆମକୁ ତ ପୁରା ମାନେ ପାଣି ପିଇବାକୁ ମାନେ ବେଶୀ ଆବଶ୍ୟକ ରହିଛି ପାଣିର।
ହଁ ବହୁତ ପାଣି ପିଇବା କଥା ପାଣି ପିଇଲେ ଟିକେ ସ୍କିନ୍ ଟିକେ ସଫା ରହିବ।
ଆଜ୍ଞା, ହଁ ମୁଁ ତାକୁ ସେଇ କଥା କହୁଥିଲି କି ଟିକେ କା କାକୁଡି ଫାକୁଡି ଏବେ ଯେହେତୁ ମାନେ ବର୍ଷାରୁତୁ ପଳେଇ ଆସିଲାଣି, ହେଲେ ବି ଠାକୁ ମୁଁ କହୁଥିଲି ଟିକେ କା କୁଡି ଟିକେ ତରଭୁଜ ଟିକେ ଏ ଯାକ ସବୁ ଖାଇଲେ ମାନେ ଣରୀର ପାଇଁ ଯେମିତି ଜଳୀୟ ଅଂଶ ଅଧିକ ଥାଏ ନା ସେ ସବୁରେ ତ ଆମ ମୁହଁ ଟା ବି ଟିକେ ଆମ ମାନେ ମୁହଁ ଟା ଟିକେ ଭଲ ଦେଖାଯିବ ମାନେ ତାର ଯେମିତି ବ ଟିକେ ଗ୍ଲୋଇଗ ଟା।
ହଁ ମୁହଁ ଟା ବି ଭଲ ଦେଖାଯିବ ତାପରେ ମାନେ ଆମେ ଯୋଉ ଅମୃତଭଣ୍ଡା ଖାଉ ହଉଛ ନା ପ ଯୋଉ ପାଚିଲା ଅମୃତ ଭଣ୍ଡା ବି କୁହନ୍ତି ମୁହରେ ଲଗେଇବା ପାଇଁ ମୁଁ ଜାଣିଛି, ମୁହଁରେ ଲଗେଇଲି ପାଚିଲା ଅମୃତଭଣ୍ଡାଟା ବି ମୁହଁରେ ଯଦି ଲଗେଇବ କଲେ ସେଇଟା ତାପରେ ଲଗେଇ ସାରିଲା ପରେ କିଛି ସମୟ ରଖିକି ବେଶୀ ନାହିଁ ଦଶ ମିନିଟ୍ ଖଣ୍ଡେ ରଖ ରଖିକି ତାପରେ ଧୋଇଦେଲେ ବି ସେଇଟା ବି ଟିକେ ଗ୍ଲୋ କରିବା କେତେ କେତେ କିଏ କଣ କଣ ସବୁ ଲଗଉଛନ୍ତି।
ହୁଁ
ଏମିତି ମାନେ ଯାହାର ପତି ବି ଯାହାର ଆମେ ଚାହା କରିସାରିଛେ ମାନେ କଳା ଚାହା ଯୋଉ କରିସାରିଛିେ ତାାର ପତି ଟା ବି ମୁହଁରେ ଲଗେଇଲେ ସେଟା ବି ମୁହର ସ୍କିନ୍ ଟା ଟିକେ ସଫା ଦେଖାଯିବ ମାନେ ମୁହଁ ସଫା ଦେଖାଯିବ। କହନ୍ତି ମୁଁ କେବେ ସେଟା କରିନି, ଦେଖାଉଛି ସବୁ ଯୋଗା ଯୋଉମାନ ଶିଖ କହୁନାହାନ୍ତି କି ସେମାନେ କହନ୍ତି କଣ୍ଟା କଣ୍ଟା ଖାଇବେ କଣ୍ଟା କଣ୍ଟା ନାହିଁ।
ଆଜ୍ଞା ଆଉ ତାପରେ ହଁ ତାପରେ କଣ ହଉଛି କି ସେ ମତେ ପଚାରଥିଲା ଯେହେତୁ ମୁଁ କହିଲି କି ଆଉ ଆମେ ଯେତିକି ସବୁ ମାନେ ପ୍ରାକୃତିକ ଆମକୁ ମିଳୁଛି ଯେମିତି ଆମେ ସବୁ ଏବେ ସେଟାକୁ ପଳେଇ ଆସିଲାଣି ସବୁ ଜିନିଷ ତ ଆମେ ଜାଣିନେ ନା ଆମ ଯଦି କିଛି ସେଟା ଭଲ କାମ ନ କଲା ତ ଯେମିତି ସବୁ ବ୍ରଣ ପଳେଇ ଆସେ ମୁହଁରେ ତ ମୁହଁ ଟା ଖରାପ ହେଇଯାଏ ନା, ଆଜ୍ଞା ତ ମୁଁ ତାକୁ କହୁଥିଲି କି ଯଦି ନିି ଆଜ୍ଞା ଆଉ ମୁଁ ତାକୁ କହୁଥିଲି କି ଯଦି ଅଛି ଘିଅ କୁଆଁରୀ ମାନେ ଯୋଉଟା ଏଲୋଭେରା, ତ ମୁଁ କହୁଥିଲି ଯଦି ଅଛି ସେଇଟା ଟିକେ ଆଜ୍ଞା ତ ମୁଁ କହୁଥିଲି କି ସେଇଟା ଟିକେ ତାର ଯୋଉ ଭିତରେ ତାର ଜେଲି ଭଳିଆ ଥାଏ, ସେଇଟାକୁ କାଢିକି ଟିକେ ଟିକେ ମାନେ ଛୁରୀରେ କାଟିକି ତାକୁ ଟିକେ ଘଷା ଘଷି
ହଁ ହ୍ୟାଲୋ ହ୍ୟାଲୋ ହ୍ୟାଲୋ ହଁ ହଁ କୁହ ହଁ ହଁ ହଁ
ହଁ ମୁଁ ତ ସେଇ କଥା, ଆଜ୍ଞା କହୁଥିଲି ତାକୁ ଗୋଟିକେ ଏଲୋଭେରା ବି ଟିକେ ମାନେ ମୁହରେ ବ୍ୟବହାର କଲେ ବି ଭଲ ଲାଗେ। ଆଉ ତାପରେ ଏଲୋଭେରା ଟାକୁ ଆମର ସେଇ ଯୋଉ କେଶର ମାନେ ଝଡିବା ବି ବନ୍ଦ ହୁଏ ନା ତାକୁ ବ୍ୟବହାର କଲେ?
ହଁ ସେଇଟା ତ ସେଥିପାଇଁ ୟୁଜୁ କରା ମାନେ ବ୍ୟବହାର କରାଯାଏ କିନ୍ତୁ? କାହାର କାହାର ମାନେ ଆଲୋଭେରା ଟା ଟିକେ ଥଣ୍ଡା ଯେହେତୁ ତୁ କାହାର କାହାର ଯାଏନି, ମୁହରେ ହଉ କି ମୁହରେ ମୁଁ ଆମ ଘର ପାଖରେ ଜଣେ ଲଗାଉଥିଲେ ମୁଁ ଦେଖିଛି ଯେ ତାଙ୍କ ମୁହଁ ଟିକେ ଫୁଲିଯାଏ। ଆଲୋଭେରା ଲଗେଇ ଯଦି ରାତିରେ ଲଗେଇବେ କହିଲେ ତାଙ୍କ ମୁହଁ ଟିକେ ଫୁଲିଯିବ। କିନ୍ତୁ ସେଟା ସବୁ ସମୟରେ ସେ ନା ଆମର କଣ ଆମର ପାଗ ଅନୁସାରେ ସେ ଆମର ସବୁ କିଛି ପରିବର୍ତ୍ତନ ହେଉଛି ନା ସେଥିପାଇଁ ଆମେ ଟିକେ ଯାହାକୁ ଯିବ କାହାକୁ ଯିବନି ଏମତି ଆଉ। କିନ୍ତୁ ସେଇଟା ସବୁଠୁ ଭଲ। ସେଇଟା ଆମେ ଯେତେ ଆମର ମାନେ ନ୍ୟାଚୁରାଲ ଆମକୁ ଆମେ କରିବା ସେଇଟା ତ ଆମ ଆମ ପାଇଁ ଭଲ ମୁହଁ ପାଇଁ ସ୍କିନ ପାଇଁ ହିଁ। ସ୍କିନ୍ ନେଲୁ ହଳଦୀ ବେସନ ବି ସମସ୍ତେ ଲଗାନ୍ତି ନା ତ ସ୍କିନ୍ ଟିକେ ସଫା ଦେଖାଯିବ ବୋଲି ଏଇଟା ତ ଆଦିମ କାଳରୁ ହେଇ ଆସିଛି ଆମ ଆମ ଆଈ ଆମ ଜେଜେମା ମାନେ ବି ଏଇଟା ଲଗଉଥିଲେ।
ଆଜ୍ଞା ଆଉ ତାପରେ ଯଦି ଦେଖନ୍ତୁ ଏବେ କଣ ହଉଛି କି ମାନେ ହଳଦୀ ସବୁ କଣ ମାନେ ପଳେଇ ଆସୁଛି ନା। ସବୁ ମାନେ ମେସିନ ମାଧ୍ୟମରେ ସବୁ ପ୍ରସ୍ତୁତ କରିକି ଆଣୁଛନ୍ତି। ତ ଆମେ ଜାଣିବାନି କି ସେଇଟା କେତେ ଶୁଦ୍ଧ ଅଛି ବିଶୁଦ୍ଧ ଅଛି ତ ଯେମିତି ମାନେ କଞ୍ଚା ହଳଦୀ ସବୁ ରହିଲା ଯଦି ମିଳି ପାରୁଛି କଞ୍ଚା ହଳଦୀ ତ ସେଇଟାକୁ ଆମେ ଯଦି ବ୍ୟବହାର କରିବା। ତ ଟିକେ ଭଲ
ଭଲ ହଁ ମୁହଟା ଟିକେ ଇଏ ହଳଦୀ ବି ଲଗେଇକି ମୁହଁ ଧୁଅନ୍ତି ଜଣେ ଜଣେ ହଳଦୀ ଲଗେଇକି ମୁହଁ ଧୁଅନ୍ତି ଆଉ ଆମେ ଯୋଉ ସାବୁନ ୟୁଜ୍ କରୁଛୁ ସେମାନେ ବ୍ୟବହାର କରୁଛୁ ସେଇଟା ଆଉ କିଛି ବ୍ୟବହାର କରିବେନି ଭଲ ସେମିତି
ତାପରେ ହଳଦୀ ଆଉ ଦେଖୁ ହଳଦୀ ଆଉ ନିମର ଲେପ ବି ମାନେ ବନା ହୁଏ ଯେମିତି ଟିକେ ଆପଣ କହୁଥିଲେ ବ୍ରଣ କଣ ହେଇଗଲେ କି କଣ ତ ସେଇଥିରେ ଯଦି ଲଗେଇଦେବେ ନା ତ ସତରେ ସେଇ ବ୍ରଣ ସବୁ ମାନେ ସଫା ହେଇଯାଏ ରୁହେନି ଏତେ ବି
ହଁ ସେଇଟା ଭଲ ହଁ ହଁ।
ଆଉ ତାପରେ କୁ ଯେତେବେଳେ ମାନେ କୁଣ୍ଡିଆ ହୁଏ କି କଣ ହୁଏ ତ ସେତେବେଳେ ବି ବ୍ୟବହାର କରି ପାରିବା ଏସବୁ ହଳଦୀ ଟା ଆମର ଯେହେତୁ ମାନେ ବହୁତ ତାର ଔଷଧୀୟ ଗୁଣ ରହୁଛି।
ହଁ ହଳଦୀ ଟା ବେଶୀ ଔଷଧ ଆମ କହୁନାହାନ୍ତି କିି ରାତିରେ ହଳଦୀ କ୍ଷୀରରେ ହଳଦୀ ଟି ଗୋଲକ ପିଇବା ପାଇଁ ସେଥିପାଇଁ ବି ସ୍କିନ୍ ଟା ସେଟା ଭଲ ପାଇଁ କହୁଛନ୍ତି ଏମିତି ଆଉ ହେଁ ହେଁ। କାହାକୁ ଏବେ ଟିକେ କେ ଏବେ ଆଜିକାଲି ଆଉ କାହାକୁ ଏତେ ମାନେ କି ଆଉ ଜଲ୍ଦି ସବୁ ଇଏରେ କି ଆଉ ଏତେ ବେସି ଏ ସବୁ ୟୁଜ କରୁନାହାନ୍ତି ଏବେ ପାଲର ପଳାଉଛନ୍ତି ଏମିତି ଆଉ କିନ୍ତୁ ଏଇଟା ଆମର ସବୁ ମୁଖ୍ୟ ଜିନିଷ। ସେଗୁଡ଼ା ଯୋଉ ଗୁଡ଼ା ଆମର ପ୍ରାକୃତିକ ଜିନିଷ ଯ ସେଗୁଡ଼ା ସବୁ ଆମେ ୟୁଜ୍ ଯଦି କରିବା କହିଲେ ଆମର ସ୍କ୍ରିନ ମାନେ ଦେହରେ ଯାହା ଆମର ଶରୀର ବି ଭଲ ରହିବ ମୁହଁ ବି ସବୁ ସ ସଫା ରହିବ କିଛି ଆମକୁ ମାନେ ଏମିତି ଚର୍ମଜନିତ ରୋଗ କିଛି ହେବନି ଏଇଟା ହେଉଛି ଆଉ।
ଆଜ୍ଞା ଆଉ ତାପରେ ଯେମିତି କ୍ଷୀର ବି ପିଇବା ପାଇଁ କୁହନ୍ତି ମାନେ କିଛି ଜାଗାରେ ଆଉ ତାପରେ ସେ ଯୋଉ କ୍ଷୀରରେ ବି ଟିକେ ଏମିତି ମାନେ ମୁହଁ ଟା ଧୋଇବ ତାପରେ ରେ ଯୋଉ ବରଫର ବି ଟିକେ ଏମିତି ଘଷିବ ମାନେ ମୁହଁ ବି ବହୁତ ସୁନ୍ଦର ଲାଗେ
ହଁ ସେଇଟା ବି କହନ୍ତି ହଁ ସେଟା ବି କହନ୍ତି ତାପରେ କ୍ଷୀର ସରଟା ବି ମୁହଁରେ ଲଗାଯାଏ।
ଆଜ୍ଞା ନାଇଁ ମୁଁ ତ ସେ କଥା ଜାଣିନ ବା କି ପ୍ରଥମେ ଥର ଆପଣଙ୍କଠୁ ଶୁଣିଲି ଯେ ମାନେ କ୍ଷୀରର ଯୋଉ ସର ଟା ବି ଲଗାନ୍ତି ବୋଲି
ହଁ ଖୀରର ସରଟା ଯେ ସେଟା ମୁହଁରେ ଲଗାନ୍ତି ଆଉ। ସେଇଟା ଲଗେଇଲେ ହେବ ସେ ଜଣେ ଦେଖଉଥିଲେ ମାନେ ସେ ଜଣେ ଆ ତାଙ୍କର ସେ ଘର ସ୍କିନ୍ର ସବୁ ଯେଉଁମାନେ ଆମେ ଆୟୁର୍ବେଦିକ ଯୋଉଁ ସବୁ ଅଛନ୍ତି ଡକ୍ଟର ସବୁ ଅଛନ୍ତି ସେମାନେ ସବୁ କହନ୍ତି କହୁଯାକ ମାନେ କେଉଁଟା-କେଉଁଟା ଲଗେଇବ କେଉଁଟା କେମିତି ହରିଡ଼ା, ବାହାଡ଼ା, ଅଁଳା ସେଗୁଡା ବି ଯଦି ରାତିରେ ବତୁୁରୀ ଗୁଣ୍ଡ କରିକି ରାତି ବତୁରେଇକି ଯଦି ଗ୍ଲାସ୍ ରେ ରଖିକି ସକାଳୁ ପିଇବ ବି ପେଟ ସଫା ହେବ। ମାନେ ସେଥିପାଇଁ ବି ସେଇଟା ବି ମାନେ ଆମର ଶରୀର ପାଇଁ ବି ଭଲ ମାନେ ସୁସ୍ଥ ଶରୀର ମାନେ ଭିତରୁ ସୁସ୍ଥ ରଖିବା ତା ପରେ ଡେଲି ଡେଲି ବ୍ୟାୟାମ ମାନେ ବ୍ୟାୟାମ ବି କଲେ ସେଇଟା ବି ଆମର ଆମର ସେଇଟା ମାନେ ରକ୍ତ ସଞ୍ଚାଳନ ହେବ ସେଥିପାଇଁ ବି ଭଲ ସବୁ ଜିନିଷ ଆଉ ତମ ସାଙ୍ଗଙ୍କୁ କହିବ ଭଲରେ ମାନେ ଦେଖିକି କରିବେ ଯେମିତି ବେଶୀ କିଛି କିଛି ଜିନିଷ ଯେଉଁଟା ସବୁବେଳେ ବ୍ୟବହାର କରୁଛନ୍ତି ସେଇ ଜିନିଷ ଏକା ବ୍ୟବହାର କର କରିବ ହଠାତ୍ କିନା ଅଲଗା ଜିନିଷ ବି କିଛି ବ୍ୟବହାର କରିବେ ଯଦି ସେଟା ତାଙ୍କୁ ବି ନ ଯାଇପାରେ ମୁହଁରେ କାହିଁକି ନା